ହଁ, ବନ୍ଧୁ। ଆଜ୍ଞା! ବନ୍ଧୁ କୁହନ୍ତୁ ନମସ୍କାର।
ଜୟ ଜଗନ୍ନାଥ ବନ୍ଧୁ, ଶୁଭ ସକାଳ!
ଶୁଭ ସକାଳ।
କଣ ଚାଲିଛି?
ଉଁ। ହଁ, ଚାଲିଛି ସେମିତି ଦୁଃଖ ଦୁଃଖ ମୁଁ ଟିକେ ପଳେଇ ଆସିଛି କହିଲେ ଚଣ୍ଡିଖୋଲ।
ଚଣ୍ଡିଖୋଲ ଯାଇଛନ୍ତି?
ଚଣ୍ଡିଖୋଲ ଟିକେ ପଳେଇଆସିଛି ହଁ ମୋ ବନ୍ଧୁଙ୍କୁ ଜଣେ ଛାଡିବାକୁ ସେ ଗଲେ ଆଜି ତ ଯାଜପୁରୁ ମତେ କଣ କହି ମୁଁ ବନ୍ଧୁ ଜଣେ ଦେଇଥିଲି ତ ଚିହ୍ନି ନାହାନ୍ତି ଆପଣ। ବୁଝିଲେ ତାଙ୍କୁ ଛାଡିବାକୁ ଆସିଛି। ଆଉ ମତେ ସେ ବର୍ତ୍ତମାନ ଟା ଦୁଇଶହ ଟଙ୍କା ଦେଇଚି। ଖର୍ଚ୍ଚ କରିବେ ବୁଝିଲେ।
ଆଚ୍ଛା ଏବେ ଯେ ଆମର ବନ୍ଧୁ ଗୋଟେ କଥା ଶୁଣନ୍ତୁ?
ହ୍ୟାଲୋ।
ହ୍ୟାଲୋ ବନ୍ଧୁ। ହ୍ୟାଲୋ।
ହଁ, କୁହନ୍ତୁ।
ମୁଁ କହିଲି ବନ୍ଧୁ ଏବେ ଯୋଉଟା ବହିରେ ବାହାରିଛି ନିମ୍ବୁଡା, ନିମ୍ବୁଡା ଗୀତ। ଗୀତବାହାରିଚି ଯେ କୋଉ କ୍ଲାସ ରେ କଣ ଏମିତି ସବୁ ସରକାର ଏମିତି କଣ କରୁଛନ୍ତି?
ନାଇଁ ମୁଁ ଶୁଣିଛି ବାସ ସୋସିଆଲ ମିଡିଆରେ କିନ୍ତୁ ମୁଁ ଆଉ ଜାଣିନି ଏଇ ବିଷ ଟିକେ ବୁଝିଲେ। କୋଉ କ୍ଲାସରେ ସେଇଟା ବାହାରିଛି ମୁଁ ଟିକେ ଜାଣିନି ଆଉ।
ଭାଇ ଅଷ୍ଟମ।
ହୁଁ ବୋଧହୁଏ କଣ ହେଇଥିବ କିନ୍ତୁ ମୁଁ ଏବେ ଆସିଚି ଚଣ୍ଡିଖୋଲ ମୋତେ ଯେ ଭାଇ ଦୁଇଶହ ଟଙ୍କା ଟି ଦେଇଛି ମୁଁ ଟିକେ ଖାଇ ପିଇକି ଭାବୁଛି ଯିବି କଣ କଣ ଖାଇବି ଟିକେ ମତେ
ବନ୍ଧୁ ଆମ ଆମ ଗଡିଆରୁ ଏଠି କୋଉ ଉଠି ଯାଇଚନ୍ତି।
ଉଠିଯାଇଚନ୍ତି?
ହଁ। ଗୋଟେ ଉଠିଛନ୍ତି ରୋଡ ଉପରେ ଥିଲେ। ହଉ ତ ଆମେ ଖୋଜୁଛୁ କଉ ମାଛଟି ଆମର ଉଠିଲେଣି। ନେଇଯାଆନ୍ତୁ ବିକି ବାବୁ ଆପଣ ନେଇଯାଆନ୍ତୁ ପୋଡ଼ିକି ଖାଇଦେବେ ଆଜ୍ଞା। ଆଜ୍ଞା।
ହ୍ୟାଲୋ।
ଆଜ୍ଞା।
ମତେ ଦୁଇଶହ ଟଙ୍କା ଦୁଇଶହ ଟଙ୍କା ଟେ ଦେଇଛନ୍ତି ମୁଁ ସେ ଟି ଯୋଉ ଆପଣ ଜାଣିଥିବେ ମିଡିଷ୍ଟ ପାଖରେ ଗୋଟେ ମଟର ଘୁଗୁନି କରୁଛି? ଆଁ ମ ମ ମଟର ଘୁଗୁନି ସେଠି କରୁଛି ସେଠି ଭାବୁଛି ଗୋଟେ ପ୍ଲେଟ୍ ଖାଇବି।
ଆଚ୍ଛା।
ଗୁପଚୁପୁ କୋଡ଼ିଏ ଟଙ୍କାରେ ଖାଇବି। ଆଉ ଟିକେ ଭାବୁଚି ମୋମୋ ଟିକେ ଖାଇବି। ବୁଝିଲେ ନିଶ୍ଚିନ୍ତ ମୁଁ ଭାବୁଛି ନେଇକି ଯିବି। ନେଇ ନିଶ୍ଚିନ୍ତ ଆପଣଙ୍କ ପାଖ ନେଇକି ଯିବି।
ଆଛା ବର୍ଷା ପାଗରେ କିଛି ଆଣନ୍ତୁ ଚଟପଟି ଜିନିଷ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ପାଇଁ ନେଇକି ଯିବି।
ଆଜ୍ଞା ଆଉ ବନ୍ଧୁ ଚାଷ ଫାସ ସବୁ ହେଲାଣି ହଁ କୁହନ୍ତ?
ଏପଟେ ଆପଣ ଶୁଣିଥିବେ ଶୁ ଏପଟେ ଯୋଉ ଆମର ସେଇ
ଦେଇକି ଉପର ଗୋଟେ ଆଇଲା ବେଳକୁ ବର୍ଛଣା ଥାନା ଥାନା ଉପରେ ଆପଣଙ୍କ ଓଭରବ୍ରିଜ ରେ ଯଦି ଆସିବେ ଆପଣଙ୍କ ପାଇଁ ବହୁତ ମାନେ କ କହିଲ ଉ ଉ ମାନେ କହିଲ ମାନେ ଖରାପ ରାସ୍ତାଟି ହେଇଛି ସେ ଯୋଉ ରାସ୍ତାଟି ଖୋଳି ଦେଇଛନ୍ତି ମାନେ କହିଲରି ଉପରେ ଆଜ୍ଞା ସେଠି ବାଇକ ରେ ସ୍ପିଡ ରେ ଆପଣ ଆସିପାରିବେନି ବହୁତ ମାନେ ବହୁତ ମାନେ ଧୂଳି ନୁହଁନ୍ତି ତା କଣ କହିଲେ ସେ ଯ ଖୋଳି ଦେଇଛନ୍ତି ଉପର ଉପର କିରି ଆଜ୍ଞା ଚକା ଆପଣଙ୍କ ଭଲ ହଉଛି ଜୋର ଆପଣ ଦଶ କୋଡିଏ ହଁ।
ଆଚ୍ଛା ଜୋର
ହୁଁ ଉ କଣ କହିଲେ ଉଁ ଆସିବନେ ଆପଣଙ୍କ ମାନେ କହିଲ ମାନେ ଯଦି ବି ଗୋଟେ ଗାଁ ସେ ହଣ୍ଡଲ ପଳେଇଲା ଡାହାଣ ପେଟକୁ ପଛରୁ ଗାଡି ଆସୁଛି ଆପଣ ପାଇଁ ବହୁତ ବିପଦ।
ଆପଣ ଯୋଉ ଗୋଟେ ଯୋଉ ହେଇଛି ଆପଣଙ୍କ ଯୋଉ ମନ୍ଦିର ଗୋଟା ଶୁଭ ଯୋଉ ଜଗନ୍ନାଥ ମନ୍ଦିର ହେଇଛି ନୂଆ ଏବେ ଆପଣ ସେଠି ଯାଇକ ବୁଲିକି ଆସିଲେଣି?
ହଁ ନିଶ୍ଚିନ୍ତ ମୁଁ ଆସିଲି ବହୁତ ସୁନ୍ଦର ଜାଗା ଆପଣ ଯାଆନ୍ତୁ ବହୁତ ବଢିଆ ଜାଗାଟି।
ମୁଁ ତ କେବେ ଯାଇନି ଆମେ ଆପଣ କେବେ ଆମକୁ କେବେ ଡାକନ୍ତୁ ଆମେ ତମ ସାଙ୍ଗରେ ଯାଇ ଯାଇକି ବୁଲି ଆସ ତ
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଡାକିବି ପରବର୍ତ୍ତୀ ସମୟରେ ଯିବି ଆପଣ ନିଶ୍ଚି ଡାକିବି।
ଆଚ୍ଛା ଆଚ୍ଛା ଆପଣ ଡାକିବତେ ତ ଆପଣ ବାପା କଣ କରୁଛନ୍ତି?
ବାପ ଆମତ ଚାସ କରରୁ।
ଆଜ୍ଞା ଆଜ୍ଞା ଚାଷ କରନ୍ତି ଆମର ବି ବାପା ଛୁଇ ଚାଷ କରନ୍ତି ଧାନ ଫାନ ଚାଷ ହୁଏ ଆମର ସବୁ। ହଁ ଆଉ କଣ କୁହନ୍ତୁ ବନ୍ଧୁ?
ନାଇଁ ଏଇ ସବୁ କଥା ଆଉଁ ସେତ କହୁଥିଲି ସେପଟେ ଆଇିଲଣି ବହୁତ ମାନେ ଉଁ ଦେଖିକି ଆସିବେ ଆପଣ ଯେବେ ବି ଫେରୁଥିବେ କଟକ କି ଭୁବନେଶ୍ଵର ସେପଟେ ଆଜ୍ଞା ଆଜ୍ଞା ବହୁତ ମାନେ କଣ କହିଲେ ଫେରିଲା ବେଳକୁ ବହୁତ ଅସୁବିଧା ହଁ ଧୀରେ ଧୀରେ ଆପଣ ଦଶ କୋଡିଏ ଗତିରେ ଆ ଯିବେ।
କୋଉ ଜାଗାରୁ କହିଲେ?
ପୁରା ଆମର ବର୍ଟମାନର ଓଭର ବ୍ରିଜ ଉପରେ
ରହୁଛି ଅସୁବିଧା ତାହେଲେ ଆପଣ ଦେଖିକି ଯାଇ ନଥିବେ।
ଆଜ୍ଞା ମୁଁ ପୁରା ଆଜ୍ଞା ପୁରା ଦଶ କୋଡିଏରେ ହିଁ ଆସ ସିଲି ସେପଟେ ମତେ ବହୁତ ଇଏ ଲାଗିଲା। ମାନେ ଠାକୁରଙ୍କୁ ଡାକି କେମିତି ଆସ ହଁ ଚଣ୍ଡିଖୋଲ ଅଛି ମୁଁ
ଆଚ୍ଛା ଆଚ୍ଛା ଆପଣ ଚଣ୍ଡିଖୋଲ ଯାଇଛନ୍ତି ତାହେଲେ ସକାଳୁ ଆପଣ ଚଣ୍ଡୀଖୋଲ ଯାଇ ଭ୍ରମଣ କରିକ ଆଇଲେଣି।
ଉଁ କଣ କ କଣ କର କଣ କରା ଯିବ ବନ୍ଧୁ ଟିକେ କା ବନ୍ଧୁ ଜଣେ କହିଲେ। ଆମେ ଛାଡିବାକୁ ଆସନ୍ତୁ ଆ ଛାଡିବାକୁ ସେଥିପାଇଁ ଗଲି ଆଉ।
ଆଚ୍ଛା ଆଛା ବନ୍ଧୁ ଜଣୁ ଛାଡିବାକୁ ବର୍ଷାାରେ ଯାଇଥିଲେ ଆପଣ ବହୁତ ହଁ ସାହା ଯିବାନି ଲୋକ ବର୍ଷା ବର୍ଷାରେ ବି ଆପଣ ବହୁତ ସାହାଯ୍ୟ କରୁଛନ୍ତି ଲୋକଙ୍କୁ ହ ପୁରା ସୁବିଧା ସୁବିଧାରେ ଅନଉଛନ୍ତି।
ସାହାଯ୍ୟ ବନ୍ଧୁ ଟା କହିଲା ବୋଲି ସେଥିଲାଗି ଆସିବା କଥା ସାହାଯ୍ୟ ବି ସେମିତି କଣ ଆଉ କିନ୍ତୁ ଆଁ ବନ୍ଧୁରୁ ଟିକେ କହିଲା ତାର କାମ ଅଛି ସେଥିଲାଗି ସାହାଯ୍ୟ କରିବା କଥା ଟିକେ ଆଉ
ଆଚ୍ଛା ଆଚ୍ଛା ତାହେଲେ ଆପଣ କୁ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ସବୁ ପିଲାଙ୍କୁ ଇଏ କରୁଚନ୍ତି ଲୋକଙ୍କୁ କିଛି ସାହାଯ୍ୟ କରୁଚନ୍ତି।
ହୁଁ ଆଉ ଖାଇ ପିଲେଣି କଣ ଖାଇଲେଣି ଖାଇଲେଣି।
ହଁ ଖାଇଥିଲୁ ଏଇ ବିସ୍କୁଟ ଚୁଡା ଚା ଖାଇଥିଲୁ ଟିକେ। ଆମର ତ ପେଟ ଟା ଟିକେ ଖରାପ ହେଇଯାଇଚି। ଆମେ ତ କିଛି ଖାଇ ପାରୁ ନୁ ଏଇନା କିଛି ପିଠା ପିଠା ହେଇଥିଲା ଘରେ ଖାଇଲୁନି।
ଆଚ୍ଛା ଆଚ୍ଛା ଆଚ୍ଛା ଟିକେ ମୁଁ କହିଲି ଟିକେ ହାଲକା ଫୁଲକା ଟିକେ ଜିନିଷ ଖାଆନ୍ତୁ।
ହଁ ମୁଁ ତ ସେଇଥିପାଇଁ ତ ପିଠା ପିଠା ଟିକେ ଗ୍ୟାସ ରହୁଚି ନା ଗ୍ୟାସ ରହୁଚି ପିଠା ପିଠା ଟିକେ ସେ ଗ୍ୟାସ ରହିବ ସେଇପାଇଁ ଟିକ ଆମେ ଖାଇଲୁ କିନ୍ତୁ
ବୁ ଗ୍ୟାସ ରହୁଚି।
ତାହେଲେ ଆମେ କଣ ଖାଇବା ତାହେଲେ।
ଶୁଣନ୍ତୁ ଚା ବିସ୍କୁଟ ରେ ବି ରହୁଚି ଆପଣଙ୍କର ତାହେଲେ ମୁଁ କହୁଚି ଟିକେ ପାଉରୁଟି ଖାଆନ୍ତୁ ରୁଟି ଟିକେ ଖାଆନ୍ତୁ ଏଇ ସବୁ ଜିନିଷ ମାନେ ଟିକେ ଓଦେଇକି ଓଦା କରିକି ଟିକେ ଖାନ୍ତୁ ସେଗୁରା ଭଲ ରହିବ। ଆପଣଙ୍କ ପେଟ ପାଇଁ ବୁଝିଲେ ହୁଁ।
ତାହେଲେ ଆପଣ ସବୁ ଖାଇସାଇଲେଣି ଆପଣ ପଖାଳ ଖାଇବେ।
ହଁ ହଁ ହଁ ପଖାଳ ଟିକେ ଭାବୁଚି ଜନି ଟିକେ ପୋଡା ଆଜି ଟିକେ ଦଳା
ଆରେ ବା ରା ଵହୁତ ବଢିଆ ଜିନିଷ ଖାଇବା ଖାଇବେ ଆପଣ ଆ ପଖାଳୁ ହଁ ସ୍ଵାଦ ପୁରା ପ ପଖାଳ ଭିଡିଦେବେ ଏଇନା ଆପଣ ଜହ୍ନି ପୋଡା ସହିତ ଆ ସେ ପଖାଳ ରହିବନି।
ହେ ହେ ହେ।
ତାଲେ ଉଠେଇଦବ ପଖାଳ।
ହେ ନାଇଁ ଟୋଟାଲି ମୁଁ ଖାଏନି ହଁ ହଁ ହଁ। ଟିକେ ଭାତରେ ଲେମ୍ବୁ ଚିପୁଡ଼ି ଦିଏ ସେ ଯୋଉ ମଜା
ଭଲ ହବ। ଆଉ କଣ କୁହନ୍ତୁ ବୁନ୍ଧୁ।
ନାଇଁ ଆପଣ ଆଉ
ନାଇଁ ଟିକେ ବର୍ଷା ଟିକେ ଏବେ ଛାଡିଲେ ଆମେ ଟିକେ ଆମ ବ୍ରିଜ ଉପରକୁ ଭ୍ରମଣ କରିବା ଆସିଚୁ। ହେଲୋ। ହାଲୋ।
ହେଲୋ।
ହଁ ହ୍ୟାଲୋ କଣ କହିଲେ।
ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ ବନ୍ଧୁ କୁଆଡେ ପଳେଇଥିଲେ।
ମୁଁ କହିଲି ବନ୍ଧୁ ଆମର ବର୍ଷାଟି ଏବେ ଛାଡିଚି ବୁଝିଲେ କି ଆମେ ଟିକେ ଭ୍ରମଣ କରିବାକୁ ପଳେଇ ଆସିଚୁ ଆମ ବ୍ରିଜ୍ ଉପରକୁ ପୋଲଉପରକୁ।
ଓ ହଁ ହଁ ହ।
ଆଉ ଘରେ ବସି ବସି ବିରକ୍ତି ଲାଗିଲା ନା। ଆଉ କେତେ ଘରେ ବସିବୁ ବର୍ଷାରେ ସେଇଥିପଁ ଆମେ ଟିକ ପଳେଇଆସିଲୁ ବୁଲି ପୋଲଉପରକୁ।
ନାଇଁ ନାଇଁ ଗଲ ଗଲ କିନ୍ତୁ କଥା ଟା ଆପଣ ଟିକେ କଟୁଚିତ ସେଥିଲାଗି ମୁଁ କହିଲି ଆପଣଙ୍କୁ।
ଆଜ୍ଞା ଆମ କଥା ଉପରେ ଶୁଭୁନି ଠିକ୍ ସେ।
ହଁ ଏବେ ଟିକେ ସୁବିଲା ସେତେବେଳେ କଟି ଯାଇଥିଲା ସେଥିଲାଗି ମୁଁ ପଚାରିଲି କୁଆଡେ ଗଲେ ଆପଣ।
ନାଇଁ ନାଇଁ ଆମେ ଆଜ୍ଞା ବ ପଳେଇ ଆସିଲୁ ଆମ ଟି ଆମ କଥାଟା ଟିକେ ସ୍ଲୋ ହେଲା ଆମେ ନେଟାର୍ ଟିକେ ବା ପଳେଇ ଆସିଲି ଭଲସେ କଥା ହବା ପାଇଁ ନଦୀରେ ତ ପାଣି ଆମର ଆଜି ବଢି ଯାଇଛି। ମାଛ ମାଛ କାଇଁ ଧରିବା ଆଜି କେହି ଆସିନାହାନ୍ତି ହଁ ଟିକେ ବଢିଛି ଟିକେ ନା ବଢୁଛି। ହାତ ଖଣ୍ଡେ ଆଜି କାହିଁକ ଜାଲ ପକେଇ ହଁ ଆସିଛନ୍ତି ଆସଛନ୍ତି ମତ ଦି ଜଣ ଆସୁଛନ୍ତି ମୁଁ କଛି ଆସିନାହାନ୍ତି
ହୁଁ ନାଇଁ ହଁ ସିଏ ଆପଣଙ୍କ ତ ଏବେ ଆସିଲେ ପଦାକୁ ସେଏ ତ ସକାଳୁ ଆସି ଦେଖି ପାରିବେ ନା କେତେବେଳୁ କଣ ଅବସ୍ଥା ନଈ ରମ ମାଛ ମାଛି ଆ ଧରିହବ।
କୁଆଡ଼େ ଆଇଲା? ଆମ ଏରିଆ ରେ ସବୁ ସବୁ କିନ୍ତୁ ସବୁବେଳେ କିନ୍ତୁ ସେ ଜାଲ ଧରି ଠିଆ ହୁଏ। ଦେଖ ଆଜ୍ଞା ଆଉ କଣ କୁହନ୍ତୁ?
ଡାଲି ନଈରେ ମାଛ ଧରୁଛନ୍ତି ଆପଣ ଦିଅନ୍ତି ଧରିକି।
ନା ଆମକୁ ଦିଅନ୍ତୁ ଆଜ୍ଞା ସେ ତାଙ୍କର ଅଛନ୍ତି ମଣି ବୋଲି ଗୋଟେ ଲୋକ ସିଏ ସବୁ
ହୁଁ।
ତାଙ୍କ ପିତା ବଟକୃଷ୍ଣ। ସିଏ ନେଇକି ଧରିକି ଦିଅନ୍ତି।
ଯୋଉ ଉ ଜାହ୍ନଗିରି ପାହାଡ
ଯାନଗିରି ପାହାଡ ଆମ ଶୁଣିଲାଳିଆ ତ ଲାଗୁଛି ଆମେ କେବେ ଭ୍ରମଣ କରିନୁ ସେଇଟା କୋଉ ଜାଗାରେ ରହୁଛି କହିଲେ କଉ? ସେ ଭ୍ରମଣ ଭୃକ୍ଷଟା କୋଉଠି କହିଲେ?
ଆମର ଶକୁତାପୁର ଆଗକୁ।
ଆପଣ ବଡଭରି ପାହାଡକୁ ଯାଇଛନ୍ତି? ଉ ତିରିଶ ଟା ତା ଭିତରେ ପେଇଁ ଆଛା ଧାନଗିରିଟାକୁ ବଡଙ୍ଗରି କହୁଛନ୍ତି? ହଁ ଆଜ୍ଞା ବହୁତ ଥର ଯାଉଛି। ସେଠି ଆମର ବହୁତ ଫିଷ୍ଟି ଫିଷ୍ଟି ହେଇଛି ବ୍ୟାଚ ଫିଷ୍ଟ ଆମର ସ୍କୁଲ ବ୍ୟାଚ ଫିଷ୍ଟ ହେଇଛି ବହୁତ ଥର ହେଇଛି। ସେଇଠି ତ ଆମର ସବୁବର୍ଷ ବ୍ୟାଚ ପିଷ୍ଟ ହୁଏ।
ସେଠି ସେମି ସେଠି କେମିତି କଣ ସେଠି କଣ କଣ କେମିତି ସୁବିଧା ଟିକେ କୁହନ୍ତୁ ଭଲ ଭଲ?
ସୁବିଧା ଅଛି ଉପରେ ପାଣି ଫାଣି ସୁବିଧା ଅଛି ଭଲ ମାନେ ଭୋଜି ଭୋଜି କରେ ପାଣି ସୁବିଧା ଅଛି ଉପରେ ଆଉ ମାନେ ବାବା ରହୁଛନ୍ତି ସବୁ ସାହାଯ୍ୟ କରୁଛନ୍ତି। ମାନେ ଇଏ କରିଦଉଛନ୍ତି। ମସଲା ଫସଲା ତାଙ୍କୁ ଦେଲେ ବାବା ଆଇଁଷ ଖାଉ ଖାଉଲେଣି ଟିକେ ଟିକେ
ହୁଁ ହୁଁ ହୁଁ ହୁଁ।
ହଁ ଆଉ ବନ୍ଧୁ ଆଉ ଆପଣ ଗାଧୋଇହାନ୍ତି?
ହଁ ନାଇଁ ଗାଧେଇବୁ ଗାଧେଇବୁ ଆଉ ପାଗଟା ତ ଦେଇଛି କାଁଲା ଦେଖିବା କଣ ଟିକେ ଗାଧୋଇବୁ କି ନ ଗାଧେଇବୁ ଟିକେ ଆମେ କରିପାରୁନୁ ଡିସିସନ ନେଇ ପାରୁନୁ।
ଠିକ୍ ଅଛି ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଖୁସି ଲାଗିଲା। ଜୟନନ୍ଦ ଆପଣଙ୍କ ଦିନ ଟା ଶୁଭମୟ ହଉ। ଯାହାି ସାଙ୍ଗିଲେ ପସୁଥିବ ଅଧିକା ହାତ ଗଟିଲା ଆ ପଡ ଫଡ କରିଥିଲି